ହାଲୋ ହାଲୋ ଶୁଭୁନି କି ଆପଣଙ୍କୁ ହାଲୋ।
ହଁ ହଁ ଏବେ ଶୁଭିଲା।
ଚପୁଛି?
ହଁ ହଁ। ହଁ।
ହଁ ମତେ ବି ଶୁଭିଲା, କଣ କହୁଚନ୍ତି?
ହଁ ହଁ ହଁ ମୁଁ ଏଇଠି ବସିଚି। ଆଉ ପଢାପଢି କର ପଢାପଢି କରୁଥିଲି। ଆଉ ଆପଣ କଣ କରୁଚନ୍ତି? ସେଠୁ ପଢାପଢି କରୁଥିଲି। ଆପଣ କଣ କରୁଚନ୍ତି?
ହଁ ବସ୍
ହଁ ଆପଣ କଣ କରୁଚନ୍ତି?
ଆଳୁ ବିସ୍କୁଟ ବୁଝିଲେ?
ଓ ଆପଣଙ୍କୁ ଭଲ ଲାଗେ ବୋଧେ।
ଆଜ୍ଞା। ଆ ମତେ ତେ ସେମିତି ଭଲ ଖରାପ କିଛି ନାହିଁ। ମତେ ଯାହା ମତେ ସେମିତି ଭଲ ଖରାପ କିଛି ନାହିଁ। ମତେ ଯାହା ମିଳେ ମୁଁ ଖାଇଦିଏ। ବୁଝିଲେ ଯେମିତି କିି? ଆଜ୍ଞା।
ଆପଣ କଣ କରନ୍ତି କଣ?
ହଁ ଷ୍ଟୁଡେଣ୍ଟ୍ ପଢ଼େ।
କଣ ପଢନ୍ତି?
ବି ଟେକ।
ବ୍ରାଞ୍ଚ କଣ ଆପଣଙ୍କର?
ଆମର ଇଲେକ୍ଟ୍ରିକାଲ। ଯୋଉ ଆପଣଙ୍କୁ ମାନେ କଣ? ମାନେ ମାନେ ଏମତି କଣ କଣ ଭଲ ଲାଗେ ଯେମିତି କି ଗୋଟେ ଥିବ କି ଏଇଟା ପସନ୍ଦ।
ମତେ ବିରିୟାନୀ ଭଲ ଲାଗେ।
ବିରିୟାନୀ କଣ ଚିକେନ?
ହଁ।
ମାନେ କଣ ଆପଣ ଆମିଷ ପୁରା ନା ନିରାମିଷ ନା କଣ କେମିତି ଅଦର ଦା
ହଁ ଅଧା ବେଜେ ନନ ଭେଜ ମୁଁ ଖାଏ ସେମିତି।
ଓ ଭଲ ଆଉ ଆପଣଙ୍କୁ କଣ ରୋଷେଇ ଫସେଇ ଆସେ? ଆସେ ନା ଆସେନି?
ନା ନା ମତେ ରୋଷେଇ ଆସେନି।
ଆପଣ ବୁଲିବାକୁ କେବେ ଯାଇଛନ୍ତି ଚିଲିକା?
ନାଇଁ ନାଇଁ ମୁଁ ସେପଟ ଆଡ ଯାଇନି ମୋ ମାମା ଯାଇଛି ମୁଁ ଯାଇନି।
ନାଇଁ ଆ ମୁଁ ଟିକେ ଥରେ ଏଇ ଦି ଦିନ ତଳେ ଯାଇଥିଲି ତ ବର୍ଷା ପାଗ ତ ଆପଣ ଜାଣୁଥିବେ। ଆଉ ବହୁତ ଭଲ ଲାଗିଥିଲା ଯାଇଥିଲୁ ଚିଲିକା ଯାଇଥିଲୁ ସେଥିରେ ବୋଟିଂ ବି କରିଥିଲୁ ଡଙ୍ଗାରେ। ଯାଇକି ଭିତରୁ ମାଙ୍କ ପାଖରୁ ବୁଲିକି ଆସିଥିଲୁ। ଆଉ ବହୁତ ଭଲ ଲାଗିଥିଲା ଚିଲିକା କୁ ଆପଣ ଜାଣିଥିବେ ବହୁତ ପକ୍ଷୀ ଆସନ୍ତି।
ହଁ ହଁ ମା ମୁଁ ମାନେ ଯେତେବେଳେ ପ୍ଲସଟୁରେ ପଢୁଥିଲି ସେତେବେଳେ ମାନେ ମୋ ମାମା ଯାଇଥିଲା। ମାନେ ମୁଁ ଯାଇପାରି ନଥିଲି ମୁଁ ଗୋଟେ କଲେଜ ଥିଲି ହଷ୍ଟେଲ ରେ ରହୁଥିଲି ସେଥିପାଇଁ ମୁଁଯାଇପାରୁିନଥିଲି ମୋ ମାମା ଯାଇିଥିଲେ। ଲା
ତ ଚିଲିକା ଯାଇଥିଲି ମତେ ତ ବହୁତ ଭଲ ଲାଗିଲା ଆଉ ମୁଁ ବି ସେପଟୁ ଶୁଣିଛି କି। ଆ ମାନେ ଓଡିଶା ର କଣ
ହ
ମାନେ ବହୁତ ଆଡୁ ପକ୍ଷୀ ମାନେ ଆସନ୍ତି ଚିଲିକାକୁ। ଆଜ୍ଞା ବର୍ଷା ପାାଗରେ ବହୁତ ଭଲ ଲାଗୁ ଥିଲା ପାଣିରେ ଟୋପା ଟୋପା ହେଇକି ପାଣି ସବୁ
ହ ହଁ ହଁ ସେଇ ମେ ସିନେରୀ ଟା ବି ବହୁତ ଭଲ ଥିବ ଆପଣ ଯାହା ଦେଖିଥିବେ।
ଆଜ୍ଞା ପୁରା ସିନେରୀ ବହୁତ ଭଲ ଲାଗିଥିଲା ଆଉ ଆମକୁ ମାନେ ଜଣା ପଡିଲାନି ଖରା ନାଇଁ ନା ବର୍ଷା ହଉଛି ତ ଆଉ ଡଙ୍ଗାର ବି ଉପ ଛାତ ଟାଇପ ର ଥିଲା ତ ଆମକୁ ଜଣା ପଡିଲାନି ବହୁତ ଭଲ ଲାଗିଲା ଥକା ବି ଲାଗିଲାନି ବହୁତ ଭଲ ଲାଗିଲା ବୁଲିକି ଆସିଲୁ।
ଆଉ ଆପଣଙ୍କ ସାଡେ କେତେ ଜୋର ବର୍ଷା ହଉଛି? ଆପଣଙ୍କ ଏରିଆ ରେ ମାନେ କେତେ ଜୋରରେ ବର୍ଷା ହଉଛି?
ନାଇଁ ନାଇଁ ସେବେ ଟିକେ କମ ବର୍ଷା ହଉଥିଲା ଜୋରେ ନାହିଁ। ଆଜି ତ ଟିକେ ହୁ ଆଜି ଏବେ ତ ଭଗବାନ ଏତେ ବର୍ଷା ମାନେ ଏତେ ଜୋର ବର୍ଷା ମୁଁ ବାହାରକୁ ଟିକେ ଯାଇଥିଲି ଓଦା ହେଇଗଲି ପା।
ଓହୋ ମାନେ ସେ ଲଘୁଚାପ ତ ହେଇଥିଲା ସେଥିପାଇଁ।
ଆଜ୍ଞା ଲଘୁଚାପ ତ ଲଘୁଚାପ ଆଜିକାଲି ସବୁ ମଣିଷ ମାନେ ମାନେ ଗଛ କାଟିକି କଳକାରଖାନା ବହୁତ କଲେଣି। ଯୋଉଟାକୁ ଏ ମାନେ ପରିବେଶ ତ ବହୁତ ଖରାପ ହଉଛି। ଆଉ ସେଇଥିପାଇଁ ବହୁତ ଖରା ବର୍ଷା ଶୀତ ପ୍ରତି ମାତ୍ରାରେ ହଉଛି ସବୁ।
ହଁ ସେଇଟା ବି ସତ କଥା ମାନେ ଯୋଉ କ୍ଲାଇମେଟ ଚେଞ୍ଜ ଟା ହଉଛି ସେଇ ଅନୁସାରେ ଏଇଟା ତ ପ୍ରଭାବ ଟା ଦେଖାଉଛି ଆଉ ଆପଣ ବି ଦେଖୁଥିବେ ମାନେ ଖରା ଦିନରେ ମାନେ କେତେ ବହୁତ ଜୋରରେ ମାନେ ଖରା ହଉଥିଲା ଅସହୟ ଗରମ ମାନେ ସହି ହ ନାଇଁ ଏବେ ବି ବର୍ଷା ଚାଲିଛି ମାନେ ସେମିତି ଲଗାତାର ବର୍ଷା ହଉଛି। ଏବେିବି ମାନେ ଆପଣ ଦେଖିେଵ କ୍ଲାଇମେଟ ଚେଞ୍ଜ ପାଇଁ ଆଗରୁ ମାନେ ଜୁନ ବେଳ ଠାରୁ ବର୍ଷା ହେଇଯାଇଥିବ। ଏ ବର୍ଷ ଜୁନ ରେ ବର୍ଷା ହେଇନଥିଲା ବହୁତ ଗରମ ଥିଲା। ଜୁଲାଈ ଠାରୁ କହିବାକୁ ଗଲେ ଜୁ୍ନ ଲାଷ୍ଟ ବେଳକୁ ଜୁ୍ନ ଲାଷ୍ଟ ବେଳକୁ ହିଁ ବର୍ଷା ଷ୍ଟାର୍ଟ ହେଲା।
ହୁଁ ହେଲେ ବି ଠିକ ଥିଲା ମାନେ ରଜରେ ଯେମିତି କୁହନ୍ତି ଆଗରୁ ଶୁଣି ଆସିଥିବେ କି ରଜ ହେଲା ମାନେ ବର୍ଷା। ତ ହୁଏ ତାପରେ ବି ଏବେ ବି ଜୋରରେ ବର୍ଷା ହଉଛି କାରଣ ରଥଯାତ୍ରା ଆସୁଛି। ଆପଣ ଶୁଣିଥିବେ ରଥଯାତ ଆସୁଛି ମାନେ ବର୍ଷା ଟା ଜୋରରେ ହୁଏ କାରଣ ଠାକୁର ଯେତେବେଳେ ଆସନ୍ତି ବର୍ଷା ହୁଏ। ଆଉ ଆପଣ ରଥଯାତ୍ରା କଣ ବୁଲାବୁଲି କେବେ କରିଛନ୍ତି କେବେ ଯାଇଛନ୍ତି ରଥଯାତ୍ରା ପୁରୀ?
ନାଇଁ ନାଇଁ ସେ ଟାଇମ୍ ରେ ପୁରୀ ଯାଏନାଇଁ।
ଓହୋ ଟିକେ ଯାଇଥାନ୍ତେ ବହୁତ ଭଲ ଲାଗିଥାନ୍ତା। ମୁଁ ତ କେବେ ଯାଇନି ହେଲେ ମୁଁ ଯେତିକି ଶୁଣିଛି ଦେଖେ ଟିଭିରେ ବହୁତ ଭଲ ଲାଗେ କିଛି ଆପଣ ଯଦି ଜାଣିଛନ୍ତି ଏ କହୁନାନ୍ତି
ଏଇ ରଥଯାତ୍ରା କାନେ କଣ ବହୁତ ମାନେ କହିବାକୁ ଗଲେ ବିଶ୍ଵରୁୁ ମାନେ ଭକ୍ତ ମାନେ ଆସନ୍ତି ସେଠି କ ସେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବାହାରେ ସ ରଖ ହବ ରଥଯାତ୍ରା ପାଇଁ ମାନେ କହିବେ ବହୁତ ମାନେ ଭିଡ ହୋଇଥାଏ ସେଦିନ ବହୁତ ମାନେ ଭିଡ ହୋଇଥାଏ କହିବାକୁ ବଡ଼ଯାତ୍ରା ଈଶ୍ୱର
ଆଜ୍ଞା ଆଉ ଆପଣ ଜାଣିଛନ୍ତି ଠାକୁରଙ୍କର ସ୍ନାନ ଯାତ୍ରା ବୋଧ କିଛି ଥାଏ ହଁ ସ୍ନାାନ ପୂର୍ଣିମା। ସେଇଟା ଆପଣ କିଛି ଜାଣିଛନ୍ତି ନା ସେ ବିଷୟରେ?
ନାଇ ଜାଣିନି ମାନେ ଦେଶ କିଛି ହୁଏନି ହିନ୍ତି ନା କଣ କାହିଁକି ନା ବେଶ ହୁଅନ୍ତି ମାନେ ପ୍ରଭୁ
ହଁ ବେଶ ହୁଅନ୍ତି ସାନ୍ନ ମାନେ ତ ଗାଧେଇବା ନା
ହଁ
ହଁ ତ ପ୍ରଭୁଙ୍କୁ ବଧେ ଗାଧା ଦିଆ ଯାଏ।
ହଁ।
ଓ ହୋ। ହଁ ତ ସେଇଟା ବହୁତ ଭଲ ଲାଗେ। ମୁଁ ଶୁଣିଥିଲି, ଟିଭିରେ ବି ଦେଖିଥିଲି ପ୍ରଭୁଙ୍କୁ ନୂଆ ନୂଆ ବେଶ କରନ୍ତି। ବହୁତ ମାନେ ତାପରେ ବି ଏ ସବୁ ଆସେ ମୁଁ ଶୁଣେ ସୁନା ବେଶ ଏମତି କେତେ ବେଶ
ବହୁତ ପ୍ରକାର ବେଶ ଅଛି ମାନେ
ଆଜ୍ଞା।
ହଁ ବହୁତ ପ୍ରକାର ବେଶ ହୁଅନ୍ତି।
ଆଜ୍ଞା ଆଉ ତାପରେ ବି ଭଗବାନ ସେ ପୁରୀ ବଡ ଦାଣ୍ଡରେ ରଥଯାତ୍ରାରେ ଏତେ ଭିଡ ଭଗବାନ ଏତେ ଲୋକ ବହୁତ ମାତ୍ରାରେ ଲୋକ ଅ ସନ୍ତି ମାନେ ପାଖାପାଖି ଯଦି ଆପଣ କହିବେ ବି କମ ହବନି ଦଶ ଲକ୍ଷ କି କୋଡିଏ ଲକ୍ଷ ଖ ଉପରେ ଲୋକ ଆସନ୍ତି ବୁଲି ତା ପ୍ରଭୁଙ୍କୁ ଦେଖିବାକୁ।
ହଉ।
ପ୍ରଭୁ ବର୍ଷରେ ଥରେ ହିଁ ବାହାରକୁ ଆସନ୍ତି। ନିଜର ରାଜ୍ୟକୁ ବୁଲିବା ପାଇଁ ଆଉ ପ୍ରଭୁଙ୍କୁ ଦେଖିବାକୁୁ କେତେ ଲୋକ ଆସନ୍ତି।
ହଁ ସେମାନେ ବହୁତ ମାନେ କହିବାକୁ ଗଲେ ଲୋକ ଆସନ୍ତି।
ହଁ ଆପଣ ଜାଣିଛନ୍ତି ଠାକୁରଙ୍କୁ ଜର ହୁଏ ବୋଲି ମାନେ ଘରକୁ ଗଲା ପରେ ନା ଏମିତି କଣ
ବହୁତ ମାନେ ପ୍ରଥା ରହିଯାଇଛି ପ୍ରାଚୀନ କାଳ ରୁ ଆଉ।
ଆଉ ମୁଁ ବି ମାନେ ଏଇ କାଲି ହିଁ ଆଗୁରୁ ତ ମୁଁ ଛୋଟବେଳେ ଗୋଟେ ସିରିଏଲ ଆସେ ମୁ ଦେଖେ ସେଥିରେ ନୀଳମାଧବ ଆଉ ଶ୍ରୀ ନୀଳମାଧବ ମାନେ ଠାକୁର ତ ତାଙ୍କର ମନ୍ଦିର ତ ନୟାଗଡ ଜିଲ୍ଲାରେ ଅଛି ବୁଝିଲେ। ତ ମୁଁ ସେଇଟା ଆଗରୁ ଜାଣିିନଥିଲି ମୁଁ ଏ କାଲି ଜାଣିବାକୁ ପାଇଲି କି ନୟାଗଡ ଜିଲ୍ଲାରେ ତାଙ୍କର ମନ୍ଦିର ଅଛି।
ହଁ।
ଭଲ ଲାଗିଲା ଶୁଣି କେବେ ଯିବି ଭାବୁଛି ଟିକେ ଯିବି ସେଠିକି ବୁଲି ବୁଲାକି ଆସିଲେ ଟିକେ ମନ ଟିକେ ଭଲ ଲାଗିବ।
ଯେମିତି କି ମାନେ ଠାକୁରଙ୍କୁ ବହୁତ ଗୋଟେ ମାନନ୍ତି ଆପଣ
ହଁ ଟିକେ ଠାକୁରଙ୍କ ପ୍ରତି ବହୁତ ଭକ୍ତି ଅଛି ମୁଁ ବି ମାନେ ଆଉ କାହା କଥା ତ ଜାଣିନି ହେଲେ ମୋ ବୋଉଙ୍କର ତ ବହୁତ ଭକ୍ତି ଅଛି। ଆଉ ମୋରବି ସେଇ ବୋଉଙ୍କଠୁ ଦେଖିକି ଆଜ୍ଞା ଆଜ୍ଞା
ହଁ ମାନେ ଆଜି କାଲିର ଯେମତି ପିଲା ମାନେ ହେଲେଣି ମାନେ ଏ ଠାକୁରଙ୍କୁ ବିଶ୍ୱାସ କରୁନାହାନ୍ତି କେହି ଆପଣ ମାନେ ଗୋଟେ ମୁଁ କହିବାକୁଗଲେ ଅ ଅଲଗା ଟାଇପ ର ପିଲା ଗୋଟେ ଦେଖିଲି ଆଉ ମାନେ କହ
ଆଜ୍ଞା ଆଜ୍ଞା ମାନେ ଏମିତି ଦେଖନ୍ତୁ ତୁ ମୁଁ ସବୁବେଳେ ହେଲା ସବୁବେଳେ ଧର କିଛି ଅସୁବିଧାରେ ହଉ କି ଯାହାବି ଭଲରେ ହଉ କି ଯାହା ଠାକୁରଙ୍କୁ ଡାକି ମତେ ଲାଗେ କି ହଁ ମୋର ସବୁ କିଛି ଠିକ ହେଇଗଲା ମାନେ ଅସୁବିଧା ଥିଲେ ବି ତାପରେ ଏମିତି କିଛି ହବ କି ହଁ ସବୁ କିଛି ଠିକ ହେଇଯିବ ଏମିତି ମୁଁ ବହୁତ ଥର ନିଜକୁ ନିଜକୁ ମାନେ ଠାକୁରଙ୍କୁ ଡାକିଲା ପରେ ନିଜକୁ ଟିକେ ଶାନ୍ତି ପାଇଛି। ତ ମତେ ବହୁତ ବିଶ୍ଵାସ ଭଗବାନଙ୍କ ଉପରେ
ସେଇଟା ବି ସତ କଥା କାହା କାହା ସାଙ୍ଗରେ ମୋ ସାଙ୍ଗରେ ବି ମାନେ ବେଳେ ବେଳେ ଏମିତି ବି କିଛି ଘଟଣା ଘଟିଛି ଏବେ ମୁଁ ଠାକୁରଙ୍କୁ ଡାକିଛି ମାନେ କହିବା ଗଲେ ମୁ ବିପଦରେ ପଡିଥିଲି ଠାକୁରଙ୍କୁ ଡାକିଲା ପରେ ପାଇଛି ଯାହାଫଳରେ ବି ମତେ ଠାକୁରଙ୍କ ପ୍ରତି ବିଶ୍ୱାସ ମାନେ ଆହୁରି ବଢିି ଆଉ ମୋ ମାମା ବି ମାନେ କହିବାକୁ ଗଲେ ପିଲା ବେଳକୁ ମାନେ ଦେଖିକି ଆସିଛି ଠାକୁରଙ୍କୁ ପ୍ରତି ନିଷ୍ଠା ଭକ୍ତି ଭାବ କରିବା ପାଇଁ।
ଆଜ୍ଞା ଦେଖନ୍ତୁ ଆପଣ ଠାକୁରଙ୍କ ଉପରେ ବିଶ୍ଵାସ ରଖିବେ ଆପଣଙ୍କର ସବୁ ଠିକ ଚାଲିବ। ଯଦି ବିଶ୍ଵାସ ନ ରଖିବେ ତାହେଲେ କହିବେ କି ନାଇଁ ଠାକୁରଙ୍କ ଉପରେ ବିଶ୍ୱାସ ନାଇଁ
ହଁ ହଁ ଆଉ ଆପଣଙ୍କୁ ମାନେ ଧର୍ଯ୍ୟ ବି ଟିକେ ରଖିବାକୁ
ଆଜ୍ଞା ଆଉ ଏମିତି ଦେଖନ୍ତୁ ଭଗବାନ ଆଉ ଆପଣ କର୍ମ ନ କରିଥିଲେ ଫଳ ଖାଲି ଦେଇଦେବେ ଆପଣ ଯେତିକି କର୍ମ କରି- ସେଇ ହିସାବରେ ଭଗବାନ ଆପଣଙ୍କୁ ଫଳ ଦେବେ।
ହଁ ସେଇଟା ବି ସତ କଥା। କିଛି କରିନଥିବେ କେବଳ ଠାକୁରଙ୍କୁ ଡାକିଲେ ସେଟା ହବନି।
ମତେ ଏ ଯୋଉ କୁ ତା ପରେ ସେଟା ଇଏ ସିଏ
ହଁ ହଁ ସେଟା ବି ସତ କଥା।
ସେଟା କରିବି। ଏମିତି ବଡ ଲୋକ ହେଇଯିବି ଘରେ ବସିକି ଆଜିକାଲି ଯଦି ଏତେ କଥା ଭାବିବେ ସେଟାକୁ କୁହାଯିବ ନହେଲେ ଆଉ କି
ସେଟା ବି ମାନେ ମୋବାଇଲ ଅଛି ନା ହାତରେ ସମସ୍ତଙ୍କର ସେ ମୋବାଇଲୁ ଦେଖିକି ଯୋଉଟା ମାନେ କହିବାକୁ ଗଲେ ସବୁ ସେଇଥିରେ ଦେଖୁଛନ୍ତି ଆଉ ସେଇଆ ହିଁ ଭାବୁଛନ୍ତି।
ହଉ ଆପଣଙ୍କ ସହିତ ତ କଥା ହେଇକି ବହୁତ ଭଲ ଲାଗିଲା। ଆଉ କେବେ ମତେ ମିଳିଲେ
ନିଶ୍ଚୟ ନିଶ୍ଚୟ।
ଆଜ୍ଞା ଧନ୍ୟବାଦ।